ହଁ ସୁଭାସକଲ ମ୍ୟାଡ଼ମ୍।
ଶୁଭ ସକାଳୁ ର ସାରାର କେମତି ଅଛନ୍ତି।
ବହୁତ ବଢିଆ ମ୍ୟାଡାମ ଆପଣ କୁହନ୍ତୁ ଭଲ ଅଛନ୍ତି।
ହଁ ମୁଁ ବି ବହୁତ ବଢିଆ ଅଛି ଆଉ କଣ ଆପଣ କଣକରୁଚିନ୍ତି ଏବେ।
କିଛି ନ ନବେ ମୁଁ ମାନେ ଏ ଲଳଖିଆ ଟା ଖାଇଦେଲି ଆଉ ବସିଥିଲି ଜଲଖିଆ ଟା ଖାଇଥିଲି ଆପଣ।
ଆଜ୍ଞା ଆଜ୍ଞା। ଓ ଜଳଖିଆ ତ ମୁଁ ଖାଇନିି ହେଲେ ଚା ପିଇଛି।
ଓହୋ ଚା।
ହଁ ହଁ ମୁଁ ବହୁତ ଚାହାପିଏ ମୁଁ ଚାହା ପ୍ରିୟ ଟିକେ ବେଶୀ ମାନେ ଯେମିତି କହିବାକୁ ଗଲେ। ମୋ ମୁଁ ମୋତେ ନେଇକି ଚା ଟା ଗୋଟେ ପ୍ରକାର ଇମୋସନ୍ କରାହଇଯାଏ ମୋତେ ସବୁ ସମୟରେ। ଚା ଦରକାର ସେମିତି।
ଓ ଚାଟା ତ ହଁ ଏ ଗୋଟେ ଲୋକଙ୍କର ମାନେ ଟିକେ ଅଭ୍ୟାସ ହେଇଯାଇଛି ଚା ପିଇବାଙ୍କର। ବଟ୍ ଚା ପିଇବା ବେଶୀ ଚା ପିଇବା ଆମ ଦେହ। ତା ଗୋଟେ ହିତକର ନୁହେଁ ସେଇଟା।
ହଁ ସାରା ଜାଣିଛି ହିତକର ନୁହଁ ବୋଲି। ହେଲେ ଗୋଟେ ଅଭ୍ୟାସ ଟା ରହିଯାଏନି। ସେ ଅଭ୍ୟାସ ରହିଯାଇଛି ମୋର।
ହେଲେ ମାନେ ମୁଣ୍ଡ ଭଥା ହୁଏ କାହାର କଣ ହୁଏ ମାନେ ସେମତି ଭାବନ୍ତି ସେ ତାଙ୍କର ଗୋଟେ ମାନେ ସାଇକୋଲୋଜି ହେଇଯାଏ ତାଙ୍କୁ ଭି।
ନା ନା ସାଇକ୍ଲୋଲି ସାଇକୋଲଜି ହେବାଟା। କିଛି କଥା ନାହିଁ ସାାର୍। ହେଲେ ଯେଉଁ ଆମେ। ମୁଁ ଏବେ ଚା ପିଉଛି ମାନେ ସକାଳେ ଗୋଟେ ଥର ପିଉଛି ଆଉ ସନ୍ଧ୍ୟାରେ ଗୋଟେ ଥର ପିଉଛି ମାନେ ଗୋଟେ ସେଇଟା ଗୋଟେ ଡେଲି। ମାନେ ଡେଲି ନିତ୍ୟ କରମ ଉପରେ ଡେଲିରୁଟିନ୍ ବିଷୟରେ ପଲେଇ ଯାଉ ହେ ଦେଖିବା। କୁ ଗଲେ ମୁଁ ଯଦି ସନ୍ଧ୍ୟାରେ ଚା ନ ପିଇବି। ତାହେଲେ ମୋର ମୁଣ୍ଡବତା ହେବ ଏମିତି ସବୁ ହୋଇଯାଏ।
ଓ ହୋ ହଁ ଆମର ମୁଁ ବି ଦିନକୁ ଦି ଥର ହିଁ ପିଏ। ଦି ଥର ପିଲେ ଦେହ ପାଇଁ ମାନେ କିଛି ଚଲେ। ଳିବ କିଛି। ହବନି କିନ୍ତୁ ମାନେ ଦି ଥର ଦେ ମାନେ ମାନେ ଲୋକ। ଦଶଥର ପନ୍ଦର ଥର କୋଡିଏ ଥର ପଚିଶ ଥର ତିରିଶ ଥର ବି ପିଅନ୍ତି ଲୋକ। ଛନ୍ତି ସାଙ୍ଗ ଗୁଡାକ ସାଙ୍ଗରେ ଆଉ ମୋ ମୋ ସାଙ୍ଗ ମାନେ ଆସନ୍ତି ହଁ। ମୋ ସାଙ୍ଗ ମାନେ ଅଛନ୍ତି ମାନେ ଯୋଉଟା କି ସେ ବୋକଡା ପିଅନ୍ତି କିନ୍ତୁ ମୁଁ ପିନି। ମୁଁ ତାଙ୍କ ସାଙ୍ଗରେ ଆ। ଯେତେବେଳେ ମୁଁ ତାଙ୍କ ସହ ଥାଏ ମତେ ପିଆକୁ ପଡ଼େ ଚାହାଟା। ମାନେ ମୁଁ କଣ ମୋର କଣ ହୁଏ ତିନି ଥର ଚାରିଥର। ଦିନ କୁ ଚାରି ଥର ପାଞ୍ଚ ଥର ବି ପିଇ ଦେବି ଚା ହେଲେ ମୋର ଏସିଡିଟି ହେଇଯାଏ। ମୋର ଛାତି ଟା ମାନେ ଟିକେ ଜଲିବା ଲାଗେ ଟିକେ ଭଲ ଲାଗେନି ଟିକେ ଏସିଡିଟୀ ହେଇଯାଇଏ ମୋର। ଆପଣଙ୍କର କିଛି ଯେମିତି କିଛି ପ୍ରୋବ୍ଲେମ୍ ହୁଏ ନା କି? ଚା ବି ଲାଗିଛି।
ନା ହେଲା ମାନେ ମୁଁ ଚାହା ଚାହା ପିଏ ହେଲେ। ଅଧିକ ତ ପିଏନି ମାନେ ଗୋଟେ ସକାଳେ ଥରେ ଆଉ ସନ୍ଧ୍ୟାରେ ଥରେ ପିଏ ଦୁଇଥର ହିଁ ପିଏ ଆଉ ଯଦି କେବେ କେବେ ଗୋଟେ ଗୋଟେ ଥର ପାଠ ପଢ଼ିଥିବି ଲେଟ୍। ନାଇଁ ମାନେ ବେଶୀ ରାତି ହେଇ ଯାଇଥିବ ହଁ ଇଚ୍ଛା ହବ ସେମ ସେମିତି। ତ ରାତିରେ ଚା ବନେଇକି ପିଇଦିଏ ହୁଁ ମାନେ ସେ ରାତିରେ ପିଇବା ଟା ଭଲ ନା। ନାଇଁ ମୋ କାହିଁକି ନା ମାନେ।
ତାଙ୍କୁ ଭଲ ଲାଗେନି ତାମାନେ ସକାଳୁ ନ ପିିଲେ ଚା ତାଙ୍କୁ ଭଲ ଲାଗେନି।
ହଁ ଭଲ ଲାଗେନି ହଁ ମତେ ସେମିତି ସ ସକାଳୁ ଚା ଟିକେ ନ ପଇଲେ ଭଲ ଲାଗେନି ଉଠୁ ଉଠୁ ଚା ଦରକାର।
ମାନେ ସେ ତାଙ୍କ ଦିନକୁ ଦଶ। ଥର ପନ୍ଦର ଥର ଯେତେ ଥର ଦେଲେ ବି ସେ ଚା ଟା ପିଇବେ ମାନେ ଖାଇଲା ରୁଟି ଖାଇଲା ଵେଲେ ମାନେ ଯେକୌଣସି। ଟି ଟିଫନ୍ କଲା ବେଲେ ମୋ ମା କଥା ମୋ ମା କଥା କହୁଥିଲି ମ୍ୟାମ।
ଆଜ୍ଞା ହୁଁ ହୁଁ
ଆଉ ମାନେ ଚା ର ଟିକେ ଚା ପିଇବା କଥା ମାନେ ବେଶୀ ପିଇବା କଥା। ବେଶୀକରି ବେଶୀ ଅଭ୍ୟାସ କରିବା କଥା ନୁହଁ କଣ କି ସେଇଟା ଗୋଟେ ବି ଦେହ ଲାଗି ଖରାପ। କିନ୍ତୁ ମାନେ ଏଇ ଆମ ଏଇ ସମୟରେ ମାନେ ମାନେ ଘରେ ଘରେ ଯା ଅଧିକ ଚା ହଉଥିଲେ ବି ଘରେ ପିଅନ୍ତିନି ଲୋକ ଗୁଡାକ ଆଉ ବାହାରକୁ ଦୋକାନ କୁ ଯାଇ ଚା ପିଅନ୍ତି କଣ ପାଇଁ ପିଅନ୍ତି ସେ ତାଙ୍କ ସାଙ୍ଗ ସାଙ୍ଗ। ମାନଙ୍କ ସହିତ ମାନେ ଚା ପିଇବା ପାଇଁ ଯାଆନ୍ତିନି ତାଙ୍କୁ ସେ ତାଙ୍କ ସାଙ୍ଗ ମାନଙ୍କୁ। ମାନେ ସାଙ୍ଗ ମିଶିବା ପାଇଁ ମାନେ ତା ତାଙ୍କ ସହିତ ଗୋଟେ କଥାବାର୍ତ୍ତା ହେବା ପାଇଁ କିଛି ଗୋଟେ ସମୟ ବାହାର କରିକି କଥାବାର୍ତ୍ତା ହେବା ପାଇଁ ହିଁ ତାଙ୍କ ସଙ୍ଗେ ଚା ପିଅନ୍ତି। ସେଇଟା ହ ତାଙ୍କ ସାଙ୍ଗମାନାନଙ୍କୁ ଭେଟିବା ପାଇଁ ହିଁ ଚାହା ପିଅନ୍ତି ସେଇଟା ଗୋଟେ ତାଙ୍କର ଗୋଟେ। ପା ମଜା ଥାଏ ବାଟିକି କଥାବାର୍ତ୍ତା ହେବା ମଜା ମଜଲିସ କରିବା। ସେଇଟା ଗୋଟେ ତାଙ୍କର ଗୋଟେ ଅଲଗା ମଜା ସେଥିପାଇଁ ସେ ମାନେ ହଁ।
ଯେମିତିକି ଏଇ ସମୟ ଟିକେ ସାଙ୍ଗମାନଙ୍କ ସହ ବିତେଇବା। ଆ
ସମୟ ବିତେଇବା ପାଇଁ ସେ ତାମାନୋନ ଘରେ ଚା ବନେଇବିାନ ଘରେ ଚାହା ପିଅନ୍ତିନି ବାହାରକୁ ଯାଇ ଚା ପିଅନ୍ତି ସେ ଆଉ କୁହନ୍ତୁ ମ୍ୟାଡାମ ଆ ମାନେ ଚା ମାନେ ଆଉ ଖରା ମାସରେ ବି ଚା ପିଇବା କଥା ନୁହ ହଁ। ଖରା ମାସ।
ଆପଣଙ୍କ କହିବା ଅନୁସାରେ ଶୁଣନ୍ତୁ ଟିକେ ଆପଣ ମାଆ ବେଶୀ ଚା ପିଅନ୍ତି। ହେଲେ।
ନା ମୁଁ ଚା ପିଏନି ବେଶୀ ମାନେ ଚା ପିଏନି ବଟ କିନ୍ତୁ ହଁ ଚା ସକାଳୁ ଥରେ ସନ୍ଧ୍ୟାରେ ଥରେ ପିଏ। ସନ୍ଧ୍ୟାରେ ନ ପିଇଲେ ବି ଚଲିବ ମତେ ମାନେ ଦିନକୁ ଥରେ ପିଇଲେ ବି ଚଲିବ ସେମତି କିଛିଡିକସନ ନାହିଁ ଅସବିଧା ନାଁ ମାନ ଚା ପିଇଲେ କେତେ ନ ପିଇଲେ ବି କେତେ ମୋର
ହଁ ହଁ ହଁ ହଁ ହେଲେ ଆମ ଆମ ବି ଏମିତି ଯଦି ସନ୍ଧ୍ୟା ହେ ଚା ବନେଇ ନଥିବୁ ତ ବାହାରକୁ ଯାଇକି ଦୋକାନରୁ ଚା ଗୋଟେ ପିଇଦବୁ ପିଇକି ଭଲ ଆସିବ।
ହଁ ହଁ। ହଁ ସେଇ ତମ ଲୋକ ଆପଣଙ୍କର ଅଭ୍ୟାସ ଟିକେ ଅଛି ବି ଆପଣଙ୍କର ବି ସେଇଟା ଯଦି ଆମଳ କରିବେ ଧୀରେ ଧୀରେଦି କମେଇ ବିି ପାରିବେ ସେମିତି କିଛି ନୁହଁ ଆ ଆ ଲ ହୁଁ। ମାନେ ଟିଫିନ କଲା ସମୟରେ ବେଶୀକି ଚା ପିଅନ୍ତି ଲୋକ ଗୁଡାକ ବାକି ସମୟରେ ତ କେହି ପିଅନ୍ତିନି। ଟିଫନ୍ କଲା ସମୟରେ ହଉ କି ଖାଲି ଟାଇମ ରେ ହଉ ଯେତେବେଳେ ବି ଟିକେ ମୁଣ୍ଡ ଖରାପ ହବ ମୁଣ୍ଡ କଣ ହବ ଟିକେ ବୁଲେଇବା ପାଇଁ ଲ ଆଉ ଲିବ ବାହାରକୁ ଯାଇ କେତେ ମାନେ ଘରେ ବନେଇବେନି ସେ ଚା ଘରେ ଘ ବନେଇ ନ ବନେଇଲେ ବି ବାହାରକୁ ଯାଇକି ସେ ଚା ପିଇବେ।
ହଁ ମାନେ କାହିଁକି ମାନେ ଯେମିତି ବାହାରକୁ ଗଲେ ଏକା ଯିବେନି ନା ସାଙ୍ଗମାନଙ୍କ ସହିତ ଯିବେ ଟାଇମ୍ ତାଙ୍କ ସହ ଟିକେ ବିତେଇବାକୁ ଚାହିଁବେ। ସାଙ୍ଗମାନଙ୍କ ସହିତ ମିଶିକି ତ ସେଥିପାଇଁ ଯାଉଥିବେ। ତା ବାହାରକୁ ମାନେ ବାହାରକୁ ଯାଇକି ଚା ପିଇକି ପାଞ୍ଚ ଦଶ ମିନିଟରେ ସାଙ୍ଗ ମାନଙ୍କ ହଏତ ବସିକି କଥାବାର୍ତ୍ତା ହେଇକି ଯା ପିକ୍ଷି ଆସତିବ
ଆପଣ ମାନେ ଦାରିଙ୍ଗ ବାଡି ଯ ଛନ୍ତି ତାରିଙ୍ଗବାଡ଼ି
ନା ଯାଇନି ଆଜ୍ଞା।
ତ ଗୋଟେ ମାନେ ଚା ବଗିଚା ଅଛି।
ହଁ ମୁଁ ଦେଖିଛି ଫଟୋ ଯା
ହଁ ଚାର ବଗିଚା ସେ ମାନେ ଚାର ଗଛ ଗୁଡାକ ଲଗଛନ୍ତି। ମାନେ ସେଇଠି ଚା ଭଲ ଲାଗେ ମାନେ ଗୋଟେ ଯୋଉଠି ଗୋଟେ ଚା ଗଛ ଅଛି ସେଇଠି ତ ଭଲ ଲାଗିବନି ଲାଗିବନି ଯେମତି ସେମତି ଏକା
ହଁ ଆଜ୍ଞା ଆଜ୍ଞା ଆପଣ କେବେ ଯାଇ ଥିଲେ କି
ନା ମୁଁ ବି ଛାଇନି ଆଚୁଆଲି ସାଙ୍ଗ ମାନଙ୍କ ସାଙ୍ଗ ମାନଙ୍କ ଠୁ ମୁଁ ଶୁଣିଛି ସେ କହୁଥିଲେ ଚାର ବଗିଚା ଅଛି ବୋଲି କହୁଦଥିଲେ ସେ।
ଆଜ୍ଞା ଆଜ୍ଞା। କେବେ ପ୍ଲାନ୍ କରନ୍ତୁ ଆମେ ବୋଲେ ଆମେ କେତେଟା ସାଙ୍ଗ ମିଶିକି ଯିବା ଆଉ ବୁଲିକି ଆସିବା।
ହଁ ଦାରିଙ୍ଗବାଡି ଗୋଟେ ବହୁତ ମାନେ ଥଣ୍ଡା ସମୟରେ ଗଲେ ଗୋଟେ ବଢିଆ ଲାଗିବ ସେଇଟା। କଣ କିଏ କୁହନ୍ତି ଆମର। ଓଡ଼ିଶାର କାଶ୍ମୀର ବୋଲି କୁହନ୍ତି ଦାରିଙ୍ଗବାଡ଼ିକୁ। ଆମର ମାନେ। ମାନେ ସେଇଠି ବରଫ ଟା ମାନେ ଟିକେ ଟିକେ ପଡେ କୁହନ୍ତି ସେ।
ହଁ ମାନେ ଥଣ୍ଡା ସମୟରେ ଗଲେ ଭଲ୍ ଥିବ ହେଲେ ଆପଣ ଯାଇନାହାନ୍ତି ବୁଲିବାକୁା
ନା ନା ନା ନା। ମୁଁ ବି ଯାଇନି ସାଙ୍ଗ ଗୁଡାକ କହୁଛନ୍ତି ବୁଲିଯିବା ପାଇଁ ବଟ୍ କିନ୍ତୁ ମୁଁ କେବେ ଯାଇନି। ଗଲେ ଭଲ ଲାଗିବ ଆଉ ଏଇ ସ ସମୟରେ ତ ଏଁ କେମିତି ମାନେ ଖରା ମାସରେ କେମିତି ମାନେ କେଉ ମାନେ କେନ୍ ପୋକ। ପୋଖରୀ ହେଲା କି ୱାଟର ପାର୍କ ହେଲା ସେଇଟାକୁ ବୁଲିଗଲେ।
ଆଜ୍ଞା ଭଲ ଲାଗିବ ହଁ ଯୋଉ ଏଇ ଆମର। ବଡ଼ଗଡ଼ ଜିଲ୍ଲାରେ ଅଛି ଆଉ ସମ୍ବଲପୁର୍ ଜିଲ୍ଲା ଜିଲ୍ଲାରେ ଗୋଟଏ ଗୋଟେ ଅଛି। ଅଛି ୱାଟର ପାର୍କ।
ହଁ ହଁ ହଁ ମାନେ ଏଇ ସମୟରେ ସେ ଯାଉ ଗଲେ ଆହୁରି ଭଲ ଲାଗିବ ମାନେ ମାନେ ଲୋକମାନେ
ହଁ ହଁ ହଁ ଆମେ ଗୋଟେ ଥର ଏମିତି ବସିକି କଥା ହେଇଥିଲୁ ଯିବୁ ବୋଲି ସମ୍ବଲପୁର ମୋ ସାଙ୍ଗ ମାନଙ୍କ ସହିତ।
ହଁ ହଁ। ସାଙ୍ଗମାନେ ଦିଥର ଗଲେ ଗ ସାଙ୍ଗମାନାନଙ୍କ ସହିତ ଦୁଇଥର ଗଲିଣି। ଆମର ସେଇଠି ଗୋଟେ ଅଛି ଛତିଶଗଡ ଆମର। ହଁ
ହଁ ହଁ ମୁଁ ଶୁଣିବାକୁ ପାଇଥିଲି ମାନେ ଛତିଶଗଡ଼ ଗୋଟେ ବହୁତ ବଡଟା ଅଛି।
ହଁ ଗୋଟେ ଜଗଦମ୍ବା ୱାଟର ଫଲ ବୋଲିକରି ଅଛି ଗୋଟେ ଦିଥର ଗଲୁଣୁ ସେ ସାଙ୍ଗ ମାନଙ୍କ ସହିତ ସେଇଟା ଭଲ ଲାଗେ ବଢିଆ ଲାଗେ ମାନେ ବହୁତ ଗୁଡାକ ମାନେ ପାଣି ତ ଅଛି ତାମାନେ ରାଇଟସ୍ ବି ଅଛି ବହୁତ ଗୁଡାଏ ତା ମାନେ ସାଙ୍ଗ ସାଙ୍ଗ ମାନଙ୍କ ସହିତ ଗୋଟେ ମଜ୍ କରିବା ପାଇଁ ସେଟ ଗୋଟେ ବଢିଆ ଜାଗା ସେଇଟା। ଆଉ ସେ ପାଖରେ ନଦୀ ଟା ବି ଯାଇଛି ହଁ ମାଙ୍ଗର ମ ମନ୍ଦିର ବି ଅଛି ମନ୍ଦିର ପଖରେ ହିଁ ନଦୀ ଯାଇଛି। ମାନେ ନନ୍ଦୀ ସେଠି ଆମେ କଣ କଲୁ ଆମେ ପିଲାମାନେ ଆମେ ବାଇକ୍ ବାଇକ ଆମର କାରରେ ଯାଇଥିଲୁ ସମସ୍ତେ।
ପରିବାର ସହିତ
ନା ପରିବାର ନୁହ ସ ମୋ ସାଙ୍ଗ ମାନଙ୍କ ସହିତ ସାଙ୍ଗମାନାନଙ୍କ ସହିତ ଯାଇଥିଲୁ ସେ ମନ୍ଦିର ଦର୍ଶନ ମାନେ ଫାଷ୍ଟ ତ ମନ୍ଦିର ଦ ସେ ନଦୀରେ ଗାଧେଇକି ଫାଷ୍ଟ ମନ୍ଦିର ଟା ଦର୍ଶନ କଲୁ ଦର୍ଶନ କରି ସାରିଲା ପରେ ଅ ଆମ ୱାଟର ପାର୍କ ଆସିଥିଲୁ ୱାଟର ପାର୍କରେ ପୁଣି ସେଇଟା ବି ଟାଇମ ତିନି ଚାରି ଘଣ୍ଟା ପାଞ୍ଚ ଘଣ୍ଟା ସେମିତି ସେଇଠା ସମୟ ବିତେଇଦଲୁ ଆଉ
ହୁଁ ହୁଁ
ବହୁତ ବଢିଆ ଲାଗେ ଖରା ମାସରେ ସେ ମାନେ ସେଠି ଗାଧୋଇବା ପାଇଁ ଆପଣ ଯେତେ ଗାଧୋଇଲେ ବି ଆପଣଙ୍କୁ ମାନେ ଖରାପ ଲାଗିବନି ସେଟା ଗୋଟେ ଆଉ ପରିବାର ସହିତ ବି ଯାଇପାରିବେ। ପରିବାର ସହିତ ବି ଯାଇପାରିବି ପରିବାର ଲୋକ ମାନଙ୍କର ବି କିଛି ଅସୁବିଧା ନାହିଁ ସାଙ୍ଗ ଗଲେ ବି ତାମାନେ ସେ ଗଟେ ଆମର ଏଇ ଛୁଟି ଦିନରେ ଆପଣ ଯେେ ଏଇଟା ତ ଖରା ଛୁଟି ଅଛି ଛୁଆ ମାନଙ୍କର ବି ଛୁଆ ମାନଙ୍କଙ୍କୁ ବି ସତ ସାଙ୍ଗ ସାଙ୍ଗରେ ନେଲେ ବି ସେମାନେ ବି ଗୋଟେ ମଜାମସ୍ତି କରିପାରିବେ
ଓହୋ ଆଜ୍ଞା କଥା ହେଇକି ଆପଣଙ୍କ ସହିତ ଭଲ ଲାଗିଲା।
ହଁ
ହଉ ହଉ ଠିକ୍ ଅଛି ସାର୍ ରଖୁଛି।
ଆ
ଧନ୍ୟବାଦ